ହ୍ୟାଲୋ।
ଶୁଣି ପାରୁଛନ୍ତି ତ? ଓ କଣ କରୁଛନ୍ତି କେମିତି ଅଛନ୍ତି?
ଉଁ ଭଲ ଅଛି।
ଆଛା ଆଉ କଣ କୁହନ୍ତୁ?
ନା କଣ ଆଉ ଆଜି ତ ଗୁରୁବାର ଥିଲା କଣ ଖାଇଲେ ଆଜି?
ନାଇ ମୋର ତ ମୁଁ ଯୋଉଦିନ ମୋର ସବୁଦିନ ହିଁ ଚଳେ ସବୁ ଜିନିଷ। ହଁ ମୋର ସେମତି କିଛି ବାର ଫାର ନାହିଁ ଖାଇବାକୁ ଖାଇବା ପରେିକି ଦେଖା ହୁଏ ବାର କିଛି ନାହିଁ ଆ ଆଜି ଯାଇଥିଲି ଗୋଟେ ଜାଗାକୁ ସେଠି ଖାଇଲି ଗୋଟେ ଜାଗା ରେ ଆମିଷ ଖାଇଲି ଆଉ ମାଂସ ଭା ତ ଏଇଗୁଡା ସବୁ ଖାଇଲି।
ଓଃ ତାହେଲେ ଆଜି ଆମିଷ ବି ଚଳୁଛି ଗୁରୁବାରେ।
ହଁ ଗୁରୁବାର ଚଳୁଛି ଚଳୁନି ସବୁ ବାରରେ ମୋର ଚଳୁଛି।
ଓ ହୋଉ ହଁ ଜଣେ ଜଣେ ସେମିତି ଖାଆନ୍ତି ଆଉ। ହଁ ଭଲ।
ଆମେ ସେ ଜଣେ ଜଣେ ଭିତରୁ ଜଣେ ଆଉ ସବୁ ବାରରେ ଚଳେ।
ହୁଁ ହଁ।
ଆଉ ଆପଣ କୋଉ କୋଉ ବାରରେ ଖାଆନ୍ତି ନାହିଁ?
ନା ଆମେ ସୋମବାର ଖାଇନେ ମୁଁ ମଙ୍ଗଳବାର ବି ଖାଏନି ଗୁରୁବାରରେ ଖାଏନି ଶନିବାରେ ଖାଏନି ରବିବାର ଖାଏନି ଦିଟା ବାରରେ ଖାଏ ଆମିଷ। ବୁଧବାରେ ଆଉ ଶୁକ୍ରବାରେ।
ଆଉ ବୁଧବାରେ ଶୁକ୍ରୁବାରେ କେବଳ ଖାଆନ୍ତି ଆପଣ ଆଇଁସ ନା ଆଛା। ହ ଟିକେ ଆମର ମୋର ଏବେ ଟି ଟିକେ ଚାଲିଚି କଣ କହିଲି ଟିକେ ସକାଳୁ ଦୌଡିବା ହଉ କି ଚାଲିବା ହଉ ତ ଦଶ କିଲୋମିଟର ସେଥିପାଇଁ ଖାଇବାକୁ ପଡୁ ହଁ ହଁ ହଁ ସେଥିପାଇଁ ଖାଇବାକୁ ପଡୁଛି ଏଗୁଡା। ଦଶ କିଲୋମିଟର ଚାଲିକିଯିବା ପାଇଁ ହେଲେ ତ ଖାଇବା ପାଇଁ ପଡିବ ନା।
ଅହଁ ହଁ ନା ଖାଆନ୍ତୁ କିଛି ଅସୁବିଧା ନାହିଁ ଖାଇଲେ ଚଳିବ ଆମର ସ୍ତ୍ରୀ ଲୋକଙ୍କର ସବୁ ବାର ପଡେ। କରିବାକୁ ପଡ଼େ। ବାହାଘର ପରେ ବାର କରିବାକୁ ପଡେ ତ ଅଟୋମେଟିକ ହେଇଯାଏ।
ଆଛା ଆଛା।
ସେ ସବୁ ବାର ଏବେ ହେଇଯାଉଚି
ସେଥିପାଇଁ ଏଗୁଡ଼ା ଆମେ ମୋ ଦ୍ଵାରା ଚଳିଯାଏ ମୁଁ ଖାଏ ସବୁ ବାରରେ। ଅହ ଆଛା ଆପଣଙ୍କୁ ସାଧା କଣ ଭଲ ଲାଗେ ଖାଇବା ପାଇଁ ଆଉ ଆମିଷ କଣ ଭଲ ଲାଗେ ଖାଇବା ପାଇଁ?
ସାଧା ତ ସବୁ ପ୍ରକାର ଆଇଟମ ଭଲ ଲାଗେ। ସବୁ ଖାଏବି ମୋର ବି କିଛି ବାରଣ ସେତେ ନାହିଁ ସବୁ ଖାଏ। ସାଧାର ସବୁ ଆଇଟମ୍ ଖାଏ।
ଉହୁଁ। ମୁଁ ସାଧାର ସବୁ ଖାଏ ଆମିଷର ବି ସବୁ ଖାଏ ଏଁ ଆମିଷ ଷ ଏମିତି କିଛି ନାହିଁ ଯୋଉଁଥିରେ ବାରା ହୁଏ ଯେଉଁ ଏମିତି ନୁହେଁ କି ଯୋଉଁଟା ଖାଆନ୍ତିନି ସେଗୁଡ଼ା ମୁଁ ଖାଏ ବୋଲି ସବୁ ଖାଏ ଆମିଷ କିନ୍ତୁ ସାଧା ବି ସବୁ ଖାଏ। ସାଧାରେ ବି ଏମିତି କିଛି ନାହିଁ କୋଉଁ ଜିନିଷ ଟା ଖରାପ ଲାଗିବ କି ଇଏ ଲାଗିବ। ଓହ କିନ୍ତୁ କମ ଭଲ ଲାଗେ। ହଁ ହଁ ସବୁ ମୁଁ ଖାଇଦିଏ କିଛି କୋଉଁଟା ମତେ ଖରାପ ଲାଗେନି ଖାଇଦିଏ।
ଅ ହଁ।
ଆଉ ଆପଣଙ୍କୁ କଣ କରିବା ପାଇଁ ଭଲ ଲାଗେ?
ମୁଁ ଟିକେ ଲେଖେ କେତେବେଳେ ପଢି ଦିଏ ବି ସେଧ ପେପର ପଢ଼େ। ପେପର ପଢିବାକୁ ବି ଭଲ ଲାଗେ ଗପ ବହି ପଢିବାକୁ ବି ଭଲ ଲାଗେ।
ଆପଣଙ୍କୁ କୋଉଁ ଉପରେ ଲେଖିବା ପାଇଁ ଭଲ ଲାଗେ?
ସେମିତି କିଛି ନାହିଁ ଯାହା ବି ଲେଖେ ଡାଇରୀ ଲେଖେ। ନିଜର ଯାହା ଦିନ ସାରା ଘଟଣା ଘଟେ ନିଜସ୍ ସବୁ ସେଇ ଡାଏରୀରେ ତାକୁ ଲେଖେ ସନ୍ଧ୍ୟାବେଳେ। କିଛି ଲେଖେ ଆଉ ତ ଟା କିଛି ସମୟ ହୁଏନି ଦିନ ସାରା ଆଉ କିଛି ଲେଖା ଲେଖା ଲେଖି ପାଇଁ ଘର କାମ ଚାଲେ କିନ୍ତୁ ସରା ରାତିରେ ସେଇ ଡାଏରୀ ଲେଖେ ଯାହା ଘଟିଥାଏ ମୋ ଜୀବନରେ ଯାହା ଦିନସାରାର ଘଟଣା ସବୁ ଲେଖାଯାଏ ଆଉ
ନାଇଁ ଏବେ ବି ମୁଁ ବି ସେମିତି ବସିକି ଲେଖେ। ଦିନ ସାରା ନହେଲେ ମୁଁ ଅଲଗା ଅଲଗା ଜିନିଷ ଉପରେ ଲେଖେ ମତେ ବି ଲେଖିବା ପାଇଁ ବହୁତ ଭଲ ଲାଗେ ଆଉ ଲେଖିବାରେ ଗୋଟେ ଲେଖିଲେ କଣ କି ଗୋଟେ ଉଁ ଏମିତି କିଛି ନଲେଖିଲେ ତ ମଣିଷର କିଛି ହିସାବ ରହେନି। ଲେଖିବାକୁ ପଡେ ସେଥିପାଇଁ ଆଉ ଲେଖିଲେ ଭଲ ଲାଗେ ଆଉ।
ହୁଁ ହୁଁ। ଲେଖା ପଢା ସାଙ୍ଗରେ ରହିଲେ ସମ୍ପର୍କ ଭଲ ରହେ ଜୀବନ ଟା ଭଲ ଲାଗେ।
ହୁଁ ଭଲ ଲାଗେ ସବୁ ଜିନିଷ ର ହିସାବ ନିଜ ପାଖରେ ଥାଏ ଆଉ ଧରି ନିଅନ୍ତୁ ଆପଣଙ୍କୁ ଗୋଟେ କାମରେ ମନ ଲାଗୁନି କିଛି ଲାଗୁନି ଆପଣ ଯଦି ଡେଲି ଡେଲି ନିଜ ଉପରେ ନିତିଦିନ ଲେଖୁଥିବେ ତ ଆପଣଙ୍କୁ ଆସନ୍ତା କାଲି କଣ କରିବେ ତାର ମାନେ କେମିତି କଣ କରିବି ସେଟାର ପ୍ଲାନ ଟା ବି ଆପଣଙ୍କ ପାଖରେ ସବୁବେଳେ ରହୁଥିବ ଯେ ଆଗକୁ କଣ କରିବି ଇଏ କରିବି ସିଏ କରିବି ସେଇ କଥା ଗୁଡା ମାନେ ସବୁବେଳେ ହିସାବ ଟା ରହୁଥିବା ଆପଣଙ୍କ ପାଖରେ।
ଅହଂ ହଁ। ଯେମିତି ଚିନ୍ତାଧାରା ଆଉ ସେମିତି ରହିବ।
ହଁ।
ଆ
ଆଜି ଦିନ ଆଜି କଣ କଣ ରୋଷେଇ କରିଥିଲେ ସକାଳେ କଣ କରିଥିଲେ? ଦି ପହରେ କଣ କରିଥିଲେ ରାତି କଣ କରିବେ?
ହୁଁ ସକାଳେ ତ ଆମର ପ୍ରାୟ ସମୟ ରୁଟି ହୁଏ ରୁଟି ସାଙ୍ଗରେ ଭଜା ହୁଏ। ତାପରେ ଖରାବେଳ ପାଇଁ ଭାତ ଡାଲି ଶାଗ ଭଜା ଆଉ ଆଳୁ ଭର୍ତ୍ତା ଦହି ବାଇଗଣ ଏଇ ସବୁ ଆଇଟମ ହେଇଥିଲା ଆଉ ରାତି ପାଇଁ ଚଣା ଭେଦେଇଛି ପନିର ରଖିଛି ରୁଟି କରିକି ଚଣା ପନିର ତରକାରୀ ହେବ ଆଉ ଖାଇବେ
ଆମର ବି ସେମତି ଆମ ଆମର ତିନି ଟାଇମ୍ ଭାତ ହୁଏ। ଆମର ଏମତି କିଛି ନାହିଁ ତିନି ଟାଇମ୍ ଭାତ ହଁ
ହଁ ଭାତ ପ୍ରିୟ ସମସ୍ତେ ବୋଧେ
ହଁ ସମସ୍ତେ ଭାତ ପ୍ରିୟ ଆଉ ସକାଳୁ ମଝିରେ ମଝିରେ ହୁଏ କଣ କହିଲେ ମାଣ୍ଡିଆ ହୁଏ ମାଣ୍ଡିଆ ସହିତ ତରକାରୀ ହବ
ମାଣ୍ଡିଆ ତ ଭଲ ଭଲ ହୁଏ ମାଣ୍ଡିଆ ଟା ତ ଦେହ ପାଇଁ ବହୁତ ଭଲ ନା
ହୁଁ ଆଉ ରହିଲା ସକାଳ ମାଣ୍ଡିଆ ହୁଏ ତାପରେ ସକାଳ ସବୁ ବାଡ଼ି ଲାଗିଛି ଶାଗ ଆସିବ ଭେଳି ଆସିବ ବାରିରୁ ଗୁଆଁର ଆସିବ ହଉା କୋଡି ଆସିବ ବାରିରେ ସବୁ ପଳୁଛି ଛୋଟ ଛୋଟ ଜାଗା
ଉଁ।
ଛୋଟ ଜାଗା ବୋଲେ କୋଡିଏ ତିରିଶ ଟା ଗଛ ଲେଖାଏଁ ସବୁଥିରେ ଲାଗିଛି ସବୁଥିରେ ସକାଳୁ ଆସିବା ପରିବା ଅ ଭଜା ହବ ଭଜା ହେଇକି ଖିଆ ହବ ତରକାରୀ ହବ ଦି ପରେ ଗରମ ଭାତ ଡାଲି ସବୁବେଳେ ହବ ଅଲଗା ଅଲଗା ଟାଇମରେ ଅଲଗା ଅଲଗା ଡାଲି ଆଉ ହୁଁ କୋଳଥ ଡାଲି ଠୁ ଆରମ୍ଭ କରି ଚଣା ଡାଲି ଠୁ ଆରମ୍ଭ କରି ଚଣା ଡାଲି ତ ଆଉ ଖିଆ ହଉନି କୋଳଥ ଡାଲି ମଝିରେ ମଝିରେ ହବ ମାସକୁ ଥରେ ଦ ଦିଇ ଚାରି ଥର ମସ୍ତୁର ଡାଲି ହଁ ମସ୍ତୁର ଡାଲି ହଁ ମସୁର ଡାଲି ଦି ତିନି ଥର ହଁ ହରଡ ଡାଲି ଅଧିକାଂଶ ସମୟ ମୁଗ ଡାଲି ବି ହବ ଆଉ ଏମିତି ସବୁ ହୁଏ ତରକାରୀ ହୁଏ ଆଉ ରାତିକ ପ୍ରାୟତଃ ଟାଇମି ଉଁ ଭାତ ତା ସହିତ ଭଜା ହୁଏ ଆଉ ଆଇଁଷ ବାରରେ ଆମିଷ ଏମତି ହୁଏ
ଆ ବାଡି ପରିବା ତ ସବୁବେଳେ ଖାଉଛ ଭଲ ଲାଗୁଥିବ ପା ଟିକେ ସୁ୍ୱାଦିଆ ବି ଲାଗୁଥିବ ସାର ଔଷଧ ସାର ଔଷଧ ବେଶୀ ପଡୁନଥିବ ନା
ବାଡି ପରିବା ଆମର ସବୁବେଳେ କଣ କହିଲେ ବାଡି ପରିବା ଆମର ହଉଛି ମାନେ ବାଡିରୁ ତୋଳା ହବ ପନ୍ଦର କୋଡିଏ ମିନିଟ ଭିତରେ ସେ ରୋଷେଇ ହେଇଯିବ
ହଁ।
ପନ୍ଦର କୋ ହଁ ଏଇ ଏଇଟ ପାଖରେ ବାଡି ଆଠ ଦଶ ପାହୁଣ୍ଡ ଚାଲିଲେ ପରିବା ତୋଳା ହବ ପରିବା ତୋଳା ହବ ଆସିକି ଧୁଆ ହବ ଭଜା ହବ ଆଜି ମନ ହେଲା କଣ ଭଜା ହବ ସେଇ ପରିବାକୁ ଯାଇକି ତୋଳା ହବ ଭଜା କରାହବ ଆଉଛି ରଖ ବଜାରରୁ କେବଳ ଆସେ ଆଳୁ ପିଆଜ ରସୁଣ ହଁ ଅଦା ର ରସୁଣ ବି ହଁ ରସୁଣ ବି ଆମର ହେଇଯାଉଛି ଆଠ ମାସ ପରିକା ଆମର ପଳଉଛି ଦି ଚାରି ମାସ କିଣା ହଉଛି ଆଉ ରହିଲା ହଁ ପିଆଜ କୁ ଆଳୁ ଖାଲି ମୁଁ ଆଣେ। ଆଉ କିଛି ନାହିଁ। ଆଉ ସବୁ ହେଇଯିବ।
ଅ ହଁ ସବୁ ବାଡିରେ ଫଳୁଛି ଆଉ କାହିଁ କିଣିକି ଆଣିବ? ବିନା ସାର ଔଷଧରେ କରୁଥିବେ।
ହଁ ବିନା ସାରରେ କେବଳ ଖତ ଫତ ଦେଇକି ଏଇଟା ହଉଛି। ହ। ହଁ।
ନା ଆମର ଏଠି ସବୁ ପରିବା କିଣା ଯାଉଛି। ବାଡିରେ ସେମିତି ଫଳୁଛି କିନ୍ତୁ କିଣା ବି ଯାଉଛି। ବାଡିରେ ଫଳିଲେ ହବନି ଅଧିକ ପରିବାର ନା?
ଓହୋ। ଆଚ୍ଛା ଆମର ଏଠି ପଳୁଛି? ଆଉ କିଣିବା ପାଇଁ କିଛି ପଡୁନି। ତ ମୁଁ ଯେତେବେଳେ ଯାଏ ସାଙ୍ଗମାନେ କୁହନ୍ତି କି ତୁ କଣ କିଛି ନଉନୁ ହାଟରୁ? ମୁଁ କହେକି ଆମର ସବୁ ତ ବାଡିରେ ଅଛି। କଣ ନେବି? ଯୋଉଟା ଦେଖୁଛି ବାଡିରେ ଫଳେଇଛି। ଖାଲି ଆଳୁ ଆଉ ପିଆଜ ନେଇକି ଯିବି ଆଉ। କଞ୍ଚା ଲଙ୍କା ବି ଫଳୁ ଚି। ସେଠି କଖାରୁ ଫୁଲ ବି ହଉଛି ବାଡିରେ। କଖାରୁ ବି ହଉଛି। ସବୁ ହଉଛି।
ହୁଁ। ଡଙ୍କ ରଇତା ବି ଖାଆନ୍ତି। ଶାଗ? କଖାରୁ ଡଙ୍କ ରାଇ, କଖାରୁ ଡଙ୍କ ରାଇତା ଖାଆନ୍ତି ନା?
କଖାରୁ ଡଙ୍କ ହୁଏ। ପୋଇଶାଗ ହୁଏ। ପୋଇଶାଗ ଦି ପ୍ରକାର ବାଡିରେ ଲାଗିଛି। ଗୋଟେ ନାଲି ପୋଇ ଗୋଟେ ଦେ ହଉଛି ସବୁଜ ପୋଇ।
ଅ ହଁ। ସବୁ ତ ଅଛି ଆଉ।
ହଁ। ଶାଗ ବି ସେମିତି। ଗୋଟେ ନାଲି ଶାଗ ଅଛି ଗୋଟେ ହଉଛି ସବୁଜ ଶାଗ ଅଛି। ନାଲି ଶାଗ ଟା ନାଲି ଖଡା ଅଛି। ନାଲିର ପୁଣି ଇଏ ଅ ଛି। ସବୁ ଶାଗ ଅଛି ବାଡିରେ। ଆଖୁ ଗଛ ବି ଏମିତି ବାଡିରେ ଅଛି।
ହୁଁ ଏବେ ତ ଆଜି ବହୁତ ଖରା ହେଇଛି?
ହଁ ଆଜି ତ ଖରା ହେଇଛି। ଟିକେ ବର୍ଷା ଫର୍ଷା ନାହିଁ। ଆକାଶ ମେଘୁଆ ନାହିଁ ଖରା ହେଇଛି।
ହଁ ପୁରା ଆଜି ବହୁତ ଗରମ ବି ହେଇଛି।
ହଁ।
ନା ବର୍ଷା ତ ନାହିଁ ଏ ବର୍ଷ ଚାଷ ପାଇଁ ବର୍ଷା ନାହିଁ।
ନା ବର୍ଷା ତ ହବନି। ଏ ବର୍ଷ ଏମତି ଏମତି ଏମତି ଏମିତି ପଳେଇବ ବର୍ଷା ନାହିଁ। ବର୍ଷା ଏବେ ବି ହବ ଆଗ ଆଗ। ତାପରେ ପଛଆ ଆଡକୁ ଆଉ ନାହିଁ ଆଉ।
ହଁ ଏବେ ତ ଟିକେ ହଉଛି ଦିନେ ଦିନେ। କିନ୍ତୁ କହୁଛନ୍ତି କଣ ବର୍ଷା ଆଉ ଜୁଲାଇ ଅଗଷ୍ଟରେ ନାହିଁ? ଚାଷ ହଁ କରିହବନି ବର୍ଷ?
ହଁ ଏଇ ବର୍ଷ ଚାଷ କରିହବାର ସମ୍ଭାବନା ବୋହୁତ ଅଳ୍ପ। ଆଉ ଲାଗୁନି କାହିଁ ଏ ବର୍ଷ ଭଲସେ ଚାଷ ହେଲା ପରିକା!
ଉଁ ହୁଁ ଆଉ ରାତି ପାଇଁ କଣ କାମ ଅଛି?
ରାତି ପାଇଁ କିଛି କାମ ନାହିଁ। ବସିକି ଚିତ୍ର କରିବି। ଆ ଅଛି ଦିଟା ମୋର ଅଛି। ଅର୍ଡର ଅଛି। ବସିକି ଚିତ୍ର କରିବି।
ଓହୋ। ତାହେଲେ ଚିତ୍ର ଅର୍ଡର ନେଇକି କରନ୍ତି?
ହଁ ହଁ। ଚିତ୍ର ମୁଁ କରେ।
ହଁ। କରିକି ଦିଅନ୍ତି?
ହଁ ମୁଁ ପଠାଏ। ସେ ପୋଷ୍ଟରେ ପଠାଏ। ସେଠି ଡାକ ମାଧ୍ୟମରେ ସେ ପହଞ୍ଚେ। ମତେ ନିଜର ଏଇ ଆ ହଉ ଠିକଣା ଏଇଗୁଟା ପଠେଇଦେଲେ ମୁଁ ସେଥିରେ ମୁଁ ପଠେଇଦିଏ। ଯେ ଏଥିରେ ଯିବ ଆମର ଚିତ୍ରର ଚିତ୍ର ଗୁଡା ଯିବ ଆଉ। ତାପରେ ସେଠି ସେ ହଁ ସେଠି ସିଏ ବନ୍ଧେଇବେ। ବନ୍ଧେଇକି ତ ଯାହାକୁ କିଏ ଗିଫ୍ଟ ଦବ? କି ଘରେ ରଖିବ? କି କଣ କରିବ?
ସବୁ ପ୍ରକାର ଫଟ ସବୁ ପ୍ରକାର ଫଟ ତିଆରି କରିପାରନ୍ତି ଚିତ୍ର।
କଣ କହିଲେ?
ସବୁ ପ୍ରକାର ଚିତ୍ର ତିଆରି କରିପାରନ୍ତି?
ହଁ ସବୁ ପ୍ରକାର ଚିତ୍ର ମୁଁ ତିଆରି କରେ। କିନ୍ତୁ ଏଇଟା ହଁ କିନ୍ତୁ ଏଇଟା ମୁଁ ପେନସିଲ୍ ରେ ତିଆରି କରେ।
ହୁଁ-ହୁଁ ପେନ୍ସିଲ୍ ରେ ଖାଲି ପେନସିଲ୍ ବ୍ୟବହାର କରନ୍ତି।